ହାଲୋ ହାଲୋ ଶୁଣାଗଲା ହଁ ଶୁଣାଗଲା। ହଁ ହାଲୋ। ସୁଣି ପାରୁଚ ହଁ ସନ୍ଧ୍ୟାବେଳକୁ
ମଲୋ ଅଫିସ କରିବା ଆଉ
ଉୁଁ ହୁଁ ଆଉ ସନ୍ଧ୍ୟା ରାତି ପାଇଁ ରୋଷେଇ କେତେଳେ କରୁଚ?
ଏ କରିବି ଆଉ।
ହୁଁ ହୁଁ। ଓହୋ। ଅହ ଆଗୁଆ କରିଦଉଚ ନା ରାତିରେ କରୁଚ?
ପାଖକୁ
ଓ ହୋ ଦିନରେ ଆଉ ଆସ ସନ ଧଉନ ଶୋଇକି ଦିନରେ ବାସନ ଧଉନ ଶୋଇକି ଉଠିଲେ ଧଉଚ ଆଉ ନା।
ବାସନ ରଖି ଦେଇଥାଏ ଶୋଇକି ଉଠିଲେ ଏ କରେ।
ହଁ ବା ଖାଇଲା ମାନେ ନିଦ ଲାଗିବ।
ହଁ ଖାଇସାରିଲା ପରେ ଆଉ କିଛି କାମ
ହୁଁ ରାତିରେ କେତେଏଳେ ଖାଉଚ?
ରାତିରେ ସେ ନାକ ପ୍ରାଆ ନଅଟା ବୋଳୁ ନା ଦଶଟା ହେଇଯାଉଚି ଆଉ। ବାପା ଖାଉଚନ୍ତି ଦଶଟା ବୋଳୁକୁ ବାପା ଖାଇସାରିଲା ପରେ ଆମେ ସମସ୍ତେ ଖାଉଚୁ।
ପୁଅ କେତେଏଳେ ଶୋଉ
ପୁଅ ସେ ଶୋଉଚି। ସିଏ ସେଇ ନଅଟା ସାଢେନଟା ବୋଳୁକୁ ଶୋଇ ପଡୁଚି।
ହୁଁ ଉଁ ରାତିରେ ଉଠୁ ନଥିବେ ନା ପିଲା ବେଳେ ଉଠନ୍ତି।
ନାଇଁ ଆଉ ନା ଆଗରୁ ମଝି୍ ଶୋଇ ଥାଏ ଏତେ ଉଠୁନି ଏବେ ଟିକେ ଲେଟ୍ କରୁଚି ଶୋଇବା ଆଉ ଶୋଇଲେ ଆଉ ଥରେ ଉଠୁନି।
ଏଇ ବର୍ଷ ସ୍କୁଲ ଛାଡିବ ନା ଆର ବର୍ଷ?
ହଁ।
ଏଇ ବର୍ଷ।
ନାଇଁ ଏଇ ବର୍ଷ ତ ତିନି ବର୍ଷ ହେଇଚିଏଇ ଚାରି ସାଢେ ଚାରି ବର୍ଷ ବୋଳୁକୁ ଚାଲିବ।
ହଁ ନାନା ଏ କ୍ଲାସ ୱାନ ଏବେ ସିକ୍ସି ଛଅ ବର୍ଷ ହେଇଯାଇ ନେହିଁ କି।
ହଁ।
ନହେଲେ କୋଉ ସ୍କୁଲୁ ନୋଉନାହାନ୍ତି।
ହୁଁ।
ଏବେ ଏବେ ପଢେଇଲେ କିଛି ଶିଖେଇବେନେହିଁ ଖାଲି ପଇସା ଲସ୍।
ହଁ ଏବେ ପା ଖାଲି ଖେଳେଇବେ ଏବେ ଛୁଆ କଣ ପାଠ ପଢିବେ।
ହୁଁ।
ଏଇ ତାର ତା ଘରେ ଖେଳୁ ଟିକେ ତାପରେ ଆଡିମିସନ୍ କରିବ।
ହଁ।
ଆଗରୁ ତ ଥିଲା ଆମ ବେଳକୁ ଥିଲା ସବୁ ପାଞ୍ଚ ବର୍ଷ ଛଅ ବର୍ଷରେ ଆଡିମିସନ୍ ହେବାକୁ।
ହୁଁ। ପାଞ୍ଚ ଛଅ ବର୍ଷ ଯାଏଁ ଆମେ ଖେଳୁଥୁଲେ।
ହୁଁ ଏବେ ତ ଛୋଟ ବୋଳୁ ନେଇକି ଛାଡି ଦୋଉଚନ୍ତି ୟାଡେ ସିଡେ।
ହୁ ହୁଁ ସେଟା ଭଲ ନୁହଁ ଏତେ ଫ୍ରେଶର ପକେଇଲେ ଭଲ ନୁହଁ।
ଏଠିତ ମାଇଣ୍ଡି ଉପରେ ବହୁତୁ ପ୍ରେସର ପଡିବ।
ହଁ।
ମାଇଣ୍ଡି ଖରାପ ହେଇଯିବ ଛୋଟ ବେଳୁ ପାଠ ପଢା ଇଅ ଦବ ତାପରେ ତାକୁ ଟ୍ୟୁସନ ଭଲରେ ସବୁ ଛାଡି ଦୋଉଚନ୍ତି ଛୋଟ ବେଳୁ ଛୁଆଙ୍କୁ। ଖେଳିବା ବୁଲିବା ଆଉ କଣ ଜାଣିଲେନେହିଁ?
ଆଉ ଥରେ ଷ୍ଟାର୍ଟ ହେଲା ମାନେ ଆଉ ତାଙ୍କ ମା
ହଁ ଲାଇଫି ଚାଲିଲା ନା ଆଉ ତାଙ୍କୁ ଆଉ ଟିକେ ଫ୍ରି ବି ହବନି।
ସିଏ ତ ଏବେ ତାଙ୍କର ଖେଳିବା ବୁଲିବା ବୟଷ ତଥାପି ଆମେ ଛଅ ବର୍ଷ ବେଳକୁ ବି ସ୍କୁଲୁ ଯାଇଁକି ଅଧା ଦିନ ସ୍କୁଲୁ ଯାଉ ନଥିବା କି ପାଠ ପଢୁନଥିବା ଚତୁର୍ଥ ପଞ୍ଚମ ଯାଏଁ। ଖେଳ ଓ ବୁଲାରେ ଦିନଯାଏ। ଏବେ ଏମିତି ପାଠ ଷ୍ଟ୍ରିଟି ଯେ କେବଳ ପିଲାଙ୍କୁ
ତାପରେ ବି ଆମେ ଚାରିଟା ବେଳେ ଟିକେ ଖେଳୁଥିଲେ ବାହରେକି କଣ କରୁଥିଲେ ଏବେ ଆଜିକାଲି ପିଲା ତ କିଛି ନାହିଁ।
ନାଇଁ କିଛି ନାଇଁ ଖେଳିବା ବୁଲିବା କୁଆଡେ ଯିବାର ନାହିଁ ନିଜ ଘରେ ନିଜେ ଫୋନ୍ ଧରିକି ବାସେ ବସୁଚନ୍ତି।
ହୁଁ।
ବୋଲେ। ଆଉ ସ୍କୁଲ୍ ରେ ଖେଳନ୍ତି ସ୍କୁଲ୍ ରେ ଖେଳିକି ଆସିକି ଘରେ ବି ରଖି ବ୍ୟାଗ୍ ଚାଲ ଖେଳିବା ପାଇଁ ଯିବା ଭାରି। ଆଉ କେତେ ଟିଉସନ ଥିଲା ନା କିଛି ନାଇ ଖାଲି ଯାହା ସ୍କୁଲ୍ ଯାଆନ୍ତି ହୁଁ। ଏବେ ଛୁଆଖାଲି ପାଠ ପା ଠ ହେଇକିନା ବହୁତ ଛୁଆ ଏମତି ପାଠ ରେଜଲ୍ ଫେଜଲ୍ ଖରାପ ପାଇଲେ ସୁଇସାଇଡ୍ କରିଦଉଛି। ମୁଣ୍ଡରେ ବାସ୍ ପାଠ ରହୁଛି, କମ ଆସିଲା ମୁଁ ଇଏ କରିଦେବି। ନାଇଁ ମୁଁ ଜିତ୍ ମାନେ ତାକୁ ଆମେ ପଢେଇବା ତାର ଯେତିକି ରଖି ବ୍ରେନ୍ ତ ଯେତିକି ଇଏରେ ଚାଲିବ ସେତିକି ହିସାବରେ ପଢିକି ମାର୍କ ଆଣିବ।
ଆମେ ପରିଶ୍ରମ କରିବା ତାଙ୍କ ମାଇଣ୍ଡରେ ଯେତିକି ପଶିଲା ଆମେ କିଛି ପଢେଇବାନି କରିବାନି ତାଙ୍କ କର
ହଁ ଆଉ ସେ ଆମେ କହିବା ତୁ ଟପର୍ ହେଇକି ଆସୁନ ସେଇଟା ଯୋଉ ବାପା ମା ମାନେ କହୁଛନ୍ତି ପିଲା ତାର କରି କରନାହାନ୍ତି ନା ତାଙ୍କ ମୁଣ୍ଡରେ ଗୋଟେ ଜିନିଷ ପଶଛି ଆଉ କଣ କରିବି ମରିଯିବି, ଏଇଟା ବେଶୀ ଆମ ଘରେ କିନ୍ତୁ ମୁଁ ପଡଲା ବେଳେ ମୋ ମାମା କହନ୍ତି ତୁ ସମସ୍ତଙ୍କଠୁ ବେଷ୍ଟ ମାର୍କ ଆଣିକି ଆସିବୁ ଇଏ ସିଏ କହନ୍ତି। କିନ୍ତୁ ମୋ ବାପା କହନ୍ତି ତୋତେ ଆମେ ପଡ ତ ମନ ଯେତିକି ତୁ ଯେତିକି ହିସାବରେ ପଢିକି ଆଣେ, ବାପା କେବେ କହିବେନି କି ତୁ ଏତେ ଆଣେ। ମୁଁ ଆଣିଲେ ବି କମ ମାର୍କ ଆମ ଘର ଭିତରେ ମୋ ବା ପା ହିଁ ଜଣେ ସିଏ ସପୋର୍ଟ କରିବେ କହିବେ ବଢିଆ ମାର୍କ ଆଣିଚ ଆଉ କେତେ ମାର୍କ ଆଣିଥାନ୍ତୁ କି।
ଯା ହଉ ଭଲ କଲେ।
ଆ, ବାବା ଏଇଆ କହନ୍ତି ବୋଲି ଗୋଟେ ମନ ଭିତରେ ଇଏ ବଢେଇକି ମୋର ଏତିକି ମାର୍କ ଆଣିକି ବା ପା ଖୁସି ହଉଛନ୍ତି ମୁଁ ଆଉ ଟିକେ ପରିଶ୍ରମ କରିକି ଭଲ ମାର୍କ ଆଣିବି।
ଯା ହଉ ହୋ ଏଟା ଭଲ କଥା ନା।
ହଁ ବାପା କେବେ ପ୍ରେସର୍ ଦିଅନ୍ତିନି ମୋତେ। ମାମା କହନ୍ତି ପଛେ ତୋତେ ଏତେ ଟିଉସନ ଛାଡଛୁ ଇଏ ଛାଡଛୁ ବ ଏ ପାଠ ପଢୁନୁ କଣ କରୁଛୁ କିନ୍ତୁ ବାପା କହନ୍ତି ସେତିକି ମୁଁ ଯଦି କାନ୍ଦେ ବାବା କହିବେ କମ ମାର୍କ ତ ଆଣିଚୁ ଫେଲ୍ ତ ହେଇନୁ ମୋତେ ଏମିତି କହିବେ।
ଯା ହଉ ଏତିକି ତ କରନ୍ତି।
ଆଜ୍
ହୁଁ, ନା, ହଁ।
ମୁଁ ମୁଁ ବି ସେଇଟା ହେନେ ମୋ ପିଲା ସାଙ୍ଗରେ କରିବି। ମୁଁ ଯଦି କହିବି ତୁ ମାର୍କ ଆଣେ ପାଠ ସାଠ ପଢେଇଲୁ ଇଏ କଲୁ ତା ମୁଣ୍ଡ ଟେ ଅଲରେଡି ପୁରା ଖରାପ ହେଇଯିବ। ତାର ଗୋଟେ
ଆମେ ତାକୁ ପିଲା ବେଳୁ ପ୍ରେସର୍ ଦବାନି ଖେଳେଇଲା ଭଳିଆ ପାଠ ପଢେଇବା। ପଢେଇଲେ ତାଙ୍କର ଇଚ୍ଛା ଟା ହବ।
ତାଙ୍କର ଇଚ୍ଛା ଟା ନହେଲେ ଡରିବେ ସେମାନେ ପାଠ ପଢାକୁ ଡରିବେ।
ହୁଁ, ଅ, ଆ, ପ୍ରେସର୍ ଦେଇକି କହିବା ପଢେ ତୁ ଜବରଦସ୍ତି ପଡେ।
ହଁ ମୋର ପରା ମୋର ଯୋଉ ମାନେ ସାନ ମାଉସୀ ତାଙ୍କର ସାଇଡ୍ ଘରୁ ଗୋଟେ ପିଲାଟା ସେମିତି ପାଠ ପଢେ ତାଙ୍କ ଦିଅର ହିସାବ ରେ। ବହୁତ ବଢିଆ ପଢେ କିନ୍ତୁ ଟେନ୍ଥ ବେଳକୁ ହୁଁ ତାର ଟିକେ ମାର୍କ କମ ଆସିଲା। ଡିଭିଜନ୍ ଥିଲା ଫାଷ୍ଟ ଡିଭିଜନ୍ ଥିଲା ହେଲେ ଫାଷ୍ କ୍ଲାସ୍ ନଥିଲା। ଚାରଶ କେତେ ଥିଲା ଫାଷ୍ଟ ଡିଭିଜନ୍ ହଁ ଥିଲା କିନ୍ତୁ ତା ବାବା ମା ଟିକେ ଷ୍ଟ୍ରିଟି ଏତେ ପାଠ ପଢେଇଲୁ ଯ ମାନେ ଏଇ ଡରରେ ମାନେ ତାଙ୍କୁ ସେ କହିଲାନି ବି ମୋର କେତିକି ମାର୍କ ଆସୁଛି। ସିଏ ଯେତେବେଳେ ଜାଣିଲା ତା ସାଙ୍ଗ ସଛୋଠୁ ଏଇଠି ଆସି ମୁଁ ତା ବାପା କହିଥିଲେ କଣ ପାଞ୍ଚଶହ ମାର୍କ ରଖିବୁ। ସିଏ ରଖି ପାଇଲାନି ରଖିପାରିଲାନି ତ ଦି ମହଲା ଉପରକୁ ଚଢ଼ିକି ଡେଇଁ ପଇଲା। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଇଏ ଖପୁ ଯାକ ଖପୁ ହାଲୋ ହାଲୋ।